ହଁ ବନ୍ଧୁ ନମସ୍କାର ବନ୍ଧୁ କୁହନ୍ତୁ।
ଆଜ୍ଞା ଦେହ ବେ କେମିତି ଅଛି?
ହ୍ୟାଲୋ ଭଲ ଅଛି କିନ୍ତୁ ଆପଣଙ୍କର କେମତି ଅଛି?
ଭଲ ଅଛି। ଆଜ୍ଞା ଭଲ ଅଛି ହ୍ୟାଲୋ।
ଆଜ୍ଞା ବୁନ୍ତୁ କଣ ଖାଇଛନ୍ତି ସନ୍ଧ୍ୟା ବେଳେ କଣ ଖାଇଛନ୍ତି?
ଆଜ୍ଞା ମୁଁ ଖାଇଥିଲି ଭାତ ଡାଲି
ଆଚ୍ଛା ସକାଳେ କଣ ଖାଇଥିଲେ?
ସକାଳେ ଖାଇଥିଲି ପିଠା ଆଉ ଟବକା।
ଆଉ ମଧ୍ୟାହ୍ନ ମୋଜୁନ କଣ କରିଥିଲେ?
ଆଜ୍ଞା ମୁଁ ସେଇ ମାଛ ତରକାରୀ ଆଉ ଭାତ ଖାଇଥିଲି।
ଆଚ୍ଛା ବନ୍ଧୁ ଦେହ ଦେହ କେମିତି ଅଛି ବନ୍ଧୁ।
ଆଜ୍ଞା ଭଲ ଅଛି।
ଆଜ୍ଞା କୁହନ୍ତୁ କୁହନ୍ତୁ।
ଆଜ୍ଞା ଯୋଉ ଆଜ୍ଞା ଆପଣ ମଧ୍ୟାହ୍ନ ଭୋଜନ ଜନ କଣ ଖାଇଥିଲଥିଲେ
ମଧ୍ୟାହ୍ନ ଭୋଜନରେ ଖାଇଥିଲି ଭାତ ଓ ମାଛ ତରକାରୀ
ଏ ମୁଁ ଯାହା ଖାଇଥିଲି ଆପଣ ସେ ଖାଇଛନ୍ତି ନା ହୁଅନ୍ତୁ।
ଆଜ୍ଞା ମନ୍ତୁ ଦେଖି ଯାଉଛି ଆପଣଙ୍କ ଖାଦ୍ୟ ମୋ ଖାଦ୍ୟ
ଆଜ୍ଞା ଆଜ୍ଞା ଆପଣ ସକାଳୁ ଉଠିକି କିଛି ଫଳ ଖାଉଛନ୍ତି କି ଆଜ୍ଞା ଆଜ୍ଞା ଦେହ
ମୁଁ ସକାଳୁ ଉଠିକି ସକାଳୁ ଉଠିକି ସତେଜ ଫଳ ଖାଏ ନା ଯେମିତି କିି ସେଉ ଅଙ୍ଗୁରୁ ଆଉ କିଛି ଭିଟାମିନ୍ ଖାଦ୍ୟ ଏହିପରି ଖାଦ୍ୟ। କୁହନ୍ତୁ କୁହନ୍ତୁ
ଆଜି ଆପଣ ଯାଆନ୍ତି କି ଏ ଯୋଉ ଜିମ୍ ଏକ୍ସରସାଇଜ କରିବାକୁ।
ହଁ ମୁଁ ଏକ୍ସରସାଇଜ କରିବାକୁ ସକାଳେ ଯାଏ। ଆପଣ କେମିତି ଜାଣିଲେ।
ଆଜ୍ଞା ମୁଁ ଆପଣଙ୍କୁ ମାନେ ଆପଣଙ୍କ କଥାବାର୍ତ୍ତାାରୁ ଜଣା ପଡ଼ିଯାଉଛି। ଆଜ୍ଞା ଆପଣଙ୍କୁ ଜଣେ ଫିଟ ମଣିଷ ଆଜ୍ଞା ଜଣା ପଡୁଛି ଆପଣଙ୍କ କଥାବାର୍ତ୍ତାରେ।
ଆଚ୍ଛା ଆପଣଙ୍କର। ଆପଣଙ୍କ ଚିନ୍ତାଧାରା ବହୁତ ବନ୍ଧୁ ବହୁତ ସୁନ୍ଦର ଖୁବ ସୁନ୍ଦର।
ଆଜ୍ଞା।
ଆପଣ ସବୁ କଥା ଜାଣିପାରୁଛନ୍ତି।
ଆଜ୍ଞା।
ଆଚଛା ବନ୍ଧୁ ଆମ ଗ୍ରାମରେ ଦୁର୍ଗା ପୂଜା ହବ। ଆପଣ ନିଶ୍ଚୟ ଦେଖିବାକୁ ଆସିବେ।
ଆଜ୍ଞା। ଆଜ୍ଞା ମୁଁ ଶୁଣିଥିଲି କି ଆପଣଙ୍କ। ଆର ବର୍ଷରେ କୁଆଡେ ମାନେ ଆରଷଆଡ କି ତିରସା। ମାନେ ଚାରି ପାଞ୍ଚ ବର୍ଷ ତଳେ ଆପଣ ଗାଁ ଆଉ ଗୋଟେ ଗାଁ ସହିତ ଝଗଡା ହେଇଥିଲା।
ହଁ ବନ୍ଧୁ ସେମିତି କିଛି ଅସାମାଜିକ ଲୋକ। ଯୋଉଠି ଥିବେ ମଦ୍ୟପାନ କରିକି ଝଗଡା ତ ହବ ନା।
ଆଜ୍ଞା ସେ ଝଗଡ଼ା ବିଷୟରେ ଆପଣ କିଛି ଜାଣିଛନ୍ତି।
ହଁ ବୁନ୍ନ୍ତୁ। ଅଳ୍ପ।
ଆମର ଅଛି ଆଜ୍ଞା।
କୁହନ୍ତୁ।
ହ୍ୟାଲୋ। ଆଜ୍ଞା ଆପଣ ଯେଉଁ ଦୁର୍ଗା ପୂଜା ବିଷୟରେ କହିବାକୁ ଚାହୁଁଥିଲେ ହ୍ୟାଲୋ।
ଆମ ଆମ ଆମ ଗ୍ରାମରେ ଦୁର୍ଗା ପୂଜା। ଆମ ଗ୍ରାମରେ ଦୁର୍ଗା ପୂଜା ବହୁତ ବଡ଼ ଆକାରରେ ହୁଏ। ଓ ବହୁତ ଦୂର ଦୂରାନ୍ତରୁ ଗ୍ରାମରୁ। ଆମ ଗ୍ରାମକୁ ଦୁର୍ଗା ପୂଜା ଦେଖିବାକୁ ଉପଭୋଗ କରିବାକୁ ଆସନ୍ତି।
ଆଜ୍ଞା।
ଆଉ ତା ତା ଭିତରେ କିଛି ଅସାମାଜିକ ଲୋକ। ମଦ୍ୟପାନ କରି। କିଛି ଇ। ଉଁ ଝିଅ ପିଲାଙ୍କୁ
ହ୍ୟାଲୋ। ହ୍ୟାଲୋ ହ୍ଯାଲୋ। ଆଜ୍ଞା କହନ୍ତୁ। ଆପଣ କଣ କହୁଥିଲେ? ଯୋ ବିଷୟରେ ହ୍ୟାଲୋ।